ନମସ୍କାର! ଆଜ୍ଞା ନମସ୍କାର ଶୁଭ ସକାଳ ଶୁଭ ସକାଳ! ଆଜ୍ଞା କେମିତି ଅଛନ୍ତି? ଆଜ୍ଞା ଆଜ୍ଞା ବହୁତ ଭଲ ଅଛି।
ହଁ ହଁ ହଁ ହଁ ମୁଁ ବି ବହୁତ ଭଲ ଅଛି।
ଆଜ୍ଞା ଆଜ୍ଞା। ଆଉ
ସେ ପେଟ ଟିକେ ଗରମ ପାଇଁ ଟିକେ ଖରାପ ହେଇଯାଇଛି। ଆଉ ଗରମ ହେଉଛି ନା। ପାଣି ପାଣି ହଁ ପାଣି ପାଣି ପିଇଆ ଟା ଟିକେ କମିଲା
ଆଜ୍ଞା ଆଜ୍ଞା ଆପଣଙ୍କ ସେପଟେ ପାଗ କେମିତି ଅଛି?
ପାଗ ଆଜି ର ଖରା ଜୋର ମାନେ ସକାଳୁ ପ୍ରବଳ ଖରା ହଉଛି। ବାହାରି ହବନି ଏଇଭଳିଆ ଖରାହଉଛି। ଆପଣଙ୍କର?
ଆଜ୍ଞା ଆଜ୍ଞା ଏପଟେ ମଧ୍ୟ ଏମତି। ବର୍ଷା ଖରା ଲାଗେ ଲାଗି ରହିଛି ବର୍ତ୍ତମାନ ତ ଟିକେ ମେଘୁଆ ରହିଛି।
ଓ ହୋ ଆପଣ କୋଉଠି ଅଛନ୍ତି କି? ଅଁ ଆପଣ କୋଉଁଠି ଅଛନ୍ତି ମାନେ ଘର ଭିତରେ ଅଛନ୍ତି ନା ବାହାରେ ଅଛନ୍ତି ଟିକଏ ଶୁଭୁଛି ତ ଅନ୍ୟ? ଓ ହୋ ହ ହଁ ହଁ ଠିକ ଅଛି।
ଆଜ୍ଞା।
ଆଉ କଣ ଖାଇଲେ ଆଜି ସକାଳୁ?
ଆଜ୍ଞା ଆଜ୍ଞା। ଭୋଜନ ତ ହେଇଗଲା, ନିତ୍ୟକ୍ରମ ସାରି ଆଉ ପଢାପଢି ତ କରିବାକୁ ପଡୁଛି ସରକାରୀ ଜୀବନ ବିତେଇବା ପାଇଁ ଆଗକୁ ଚେଷ୍ଟା ଜାରି ରହିଚି ପଢାପଢି ଏମତି ଏମତି ଚାଲି ରହିଚି ଆଉ ଗାଁ
ଆଜ୍ଞା ଆଜ୍ଞା ଆପଣଙ୍କର ଆପଣଙ୍କର ତାହେଲେ ଓ ମୋର ମୋର ବି ଏମତି ତ ତିନି ସରିକି ହେଲାଣି ସରିଲାଣି କେବେଠୁ ଆ ଆଗକୁ ଯେଉଁ ପରୀକ୍ଷା ଯକ ଯେଉଁ ବାହାରୁଚି ସେ ଯାଗକ ସବୁ ଚାଲିଛି ଆଉ ପ୍ରସ୍ତୁତି କରିଚି। ତାର ଦୋଉଚି ପରୀକ୍ଷା ଯାକ।
ପ୍ରସ୍ତୁତି ଚାଲିଚି ଆମର ମଧ୍ୟ, ଆଜ୍ଞା ଆଜ୍ଞା।
ହଁ ଆପଣଙ୍କର କୋଉ କେଉଁ ଲାଇନ୍ କି ଆପଣଙ୍କର ମାନେ ଆପଣ ପ୍ରସ୍ତୁତି କେଉଁ ଲାଇନ୍ରେ ଅଛନ୍ତି ଏବେ? ମାନେ ଶିକ୍ଷକ ଲାଇନରେ ଅଛନ୍ତି ନା ଡାକ୍ତର ନା କଣ କେମିତି?
ଆଜ୍ଞା ଆଜ୍ଞା ସମସ୍ତ ସରକାରୀ ତ୍ରୁଟି ଉପରେ ତ ଚାଲି ରହିଚି ଏମିତି। ଆଜ୍ଞା ଆଜ୍ଞା ଫଳା ଫଳ ଆଜ୍ଞା ଆଜ୍ଞା ପଢାପଢି ତ ପ୍ରତିଦିନ ଚାଲି ରହୁଚି ଫଳା ଫଳ କୁ ଅପେକ୍ଷା ରହୁଚି।
ଆଡ ମୁଁ ମୁଁ ବି ଏବେ। ହେଲା ଗୋଟେ ଦେଇଚି ପରୀକ୍ଷାଟେ ମୁଁ ବି ସେଇଟା ଅପେକ୍ଷାରେ ଅଛି ତାର ଫଳାଫଳ ପାଇଁ। ସେଇଟା ବୋଧେ ଆସିବ ଆଉ ଦଶ ଦିନ ଭିତରେ ଆସିଯିବ ବୋଧେ। ଜାଣିନି ମୁଁ କେବେ ଆସିବ ଦଶ ଦିନ ଭିତରେ ଆସିପାରେ।
ଆଜ୍ଞା ଆଜ୍ଞା ଏମିତି ତ ଚାଲି ରହିଛି ଆଉ। ଆଉ ମୁଁ ତ ଗ୍ରାମ ଅଞ୍ଚଳରେ ରହିଛି। ଆଉ ଏଠାକାର ବନ ପାହାଡ଼ ଝରଣା ନଦୀ ମାନେ ସକାଳୁ ଉଠି ମାନେ ନଦୀ କୁ ଯାଉ ଆଜ୍ଞା ଆଜ୍ଞା ଏଇ ପରିବେଶ ଟା ମାନେ ବହୁ ମାନେ ଆନନ୍ଦ ଲାଗେ ମାନେ ନଦୀକୁୁ ଯାଉ ଗାଧଉ ପାହାଡ ଚଢୁ ସେଠ ଏଠି ମାନେ ସାଙ୍ଗସାଥି ମେଳ ମାନେ ଭୋଜନ କରି ଖାଉ। ଆ ତ ରୋଷେଇ ନିଜେ ନିଜେ ହିଁ କରୁ। ତ ସେ ଆନନ୍ଦ ଟା ଗୋଟେ ଅଲଗା ଅନୁଭବ
ହଁ ସେଇଟା ଅଲଗା ପ୍ରକାର ମାନେ ସହରରେ ଗାଁହୁ ଜଣେ ପଳାଛି।
ଆଜ୍ଞା ଆଜ୍ଞା ସେଇ ମନୋଭାବ ଟା କିଛି ଅଲଗା ହିଁ। ଆଜ୍ଞା ଆଜ୍ଞା।
ପଢାପଢି ଟିକେ କ ପାଇଁ ପ୍ରସ୍ତୁତି କଲା ପାଇଁ ମାନେ ଗାଁ ରେ ରହିଲେ ବି ଟିକେ ମାନେ କେତେବେଳେ ନେଟ ଅସୁବିଧା ହୁଏତବେଳେ ମାନେ କରେଣ୍ଟ ବି ରୁହେନି। ସେଥିପାଇଁ ଗାଁରେ ଥିଲେ ଟିକେ ପଢ଼ାପଢ଼ି ଟିକଏ ହେଇପାରେନି ଭଲସେ ସେ, ପଢ଼ାପଢ଼ି କରିବା ପାଇଁ ବୋଲି ଜ ଯାଇକି ସହରରେ ରହିବାକୁ ପଡ଼ୁଛି।
ଆଜ୍ଞା ଆଜ୍ଞା ଏମିତି ତ କରିବାକୁ ପଡେ କାହିଁକି ନା ଉଁ ପାଠ ଗୋଟେ ଏମିତିକା ଜିନିଷ ଯାହା କେବେ ତାର ସୀମା ନାହିଁ। ମାନେ ସୀମାହୀନ ତାର ସମାପ୍ତ କେବେ ବି ନାହିଁ ଯେତେ ପଢିଲେ ମଧ୍ୟ। ସେ ପାଠ କେବେ
ଏତିକି ଶିଖିବା ଆମେ ଏତିକି ଆଗକୁ ବଢିବା।
ଆଜ୍ଞା, ଆଜ୍ଞା ତାର ବୃଦ୍ଧି ରୂପାନ୍ତରିତ ଭାବେ। ପରିବର୍ତ୍ତନ ତ ହଉଚି। ସମୟ ସମୟ ପରିବର୍ତ୍ତେ ପରିବର୍ତ୍ତନ ଚାଲି ରହିବ। ଆମକୁ ତ ଚେଷ୍ଟା କରିବାକୁ ପଡିବ। ଆଗକୁ ଆଗକୁ ବଢିବାକୁ ପଡୁଛି। ତ ପାଠ ପଢ଼ିବା ସହିତ ଆଉ କିଛି କରିଛନ୍ତି?
ନା ମାନେ ଏବେ, ଏବେ ତ ଏବେ ତ ମୁଁ କିଛି ପାଠପଢ଼ା ସହିତ ଅନ୍ୟ କୌଣସି ମୁଁ କିଛି କରୁନି। ଏବେ ଖାଲି ଏବେବେ ସରଲା ମୋର ପଢ଼ାପଢ଼ି ସବୁ। ସରଲା ଏ ଯୁକ୍ତ ତିନି ସରଲା ପରେ ମୋର ଚାଲିଚି ଏଥିପାଇଁ ଏକା ପ୍ରସ୍
ଆଜ୍ଞା, ଆଜ୍ଞା, ଆଜ୍ଞା ଆଜ୍ଞା ଆଗକୁ ରଥ ଯାତ୍ରା, ଆଜ୍ଞା
ସମୟ ଦବାଟା ଟିକେ ଏ ମାନେ ସମୟ କଣ ଦେଇପାରିବେ ଡିଫେନ୍ସ କୁ? ସମୟ ଯଦି ଆପଣ ଠିକ୍ ଠାକ ଦେଇପାରିବେ ସେ ଠିକ୍ ଅଛି ନହେଲେ ଟିକେ ଉଁ, ଏ ଏପଟେ ହବନିକି ସେପଟେ ହବନି ମାନେ ସଏ ଦେଇ ହବନି ବେଲେ ସେଇଭଳିଆ ଟି
ଆଜ୍ଞା, ଆଜ୍ଞା।
ଉଁ, ସେଠି ବି ଗୋଟେ ଗଲା ଏଇଠି ମୁଁ ଅଛି ଆଉ।
ଆଜ୍ଞା, ଆଜ୍ଞା ମୁଁ କହୁଥିଲି ଆଗକୁ ରଥଯାତ୍ରା ଆସିବାକୁ ଯାଉଛି। ଆଉ ଗାଁ ଗହଳିର ସେଇ ଲୋକଙ୍କ ଉତ୍ସାହ ଆଉ ଓ ଭିଡ ପ୍ରବଳ ମାତ୍ରାରେ ମାନେ ବୃଦ୍ଧି ହୁଏ। ତ ଆପଣଙ୍କ ଅଞ୍ଚଳରେ ମା ନେ କେମିତି ରଥଯାତ୍ରା କେମିତି କଣ ପାଳନ କରନ୍ତି? ଆପଣ ମାନେ କେମିତି ଇଚ୍ଛା ପ୍ରକାଶ କରିଛନ୍ତି ଯିବା ପାଇଁ? ସେ ଗ ଓ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅ, ମାନେ ମହା ଠାକୁର ତାଙ୍କ ପ୍ରତି କଣ ଆଶା ରହିଛି? କଣ ମାନେ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ନା କଣ? କିଛି
ହଁ, ହଁ ନିହାତି ଭାବରେ କାଇଁନା ସେଟା ଗୋଟେ ସମସ୍ ତ ଉସାହିତ ହେଇକି ଥାଆନ୍ତି ସେଇ ଦିନକୁ ଅପେକ୍ଷା କରିକିନା। କିନ୍ତୁ ଆମର ଏଇଠି ଦେ ଖିଆ ଗଲେ ଆମର ମୁଁ ଆମର ଯୋଉ ନିଜ ଗାଁ ଅଛି ସେଇଠି ତ ମାନେ ସେଇଠି ହଉନି। କିନ୍ତୁ ଏଇଠି ଆମର ଆଖାପାଖି ଲାଗିକି ଯୋଉ ଅ ଛି ଗାଁ ଟା ମାନେ ପାଖଟା ହିଁ, ସେଇଠି ହୁଏ। ମାନେ ରଥ ଟଣାଟା ହଉଛି। ପ୍ରଭୁଙ୍କର ସେଇଠି ରଥ ଟଣାଟ ହଉଛି ଯେ ଆମେ ଏ ଯାଇଥାଉ ସେମିତି ଚାଲି ଚାଲିକା ଆମେ ଯାଇଥାଉଛୁ। ପାଖ ଗାଁଟା, ସେଇଠି ବଢିଆ ଲାଗୁଛି‌। ଏବେ ନୂଆ ମନ୍ଦିରଟି ବି ହେଇଛି। ଉଁ, ବହୁତ ବଡ଼ ମନ୍ଦିର ଟେ ହେଇଛି। ସେଇଠି ହଉଚି ଲୋକମାନେ ତାପରେ ମେଲଣ ବି ଲାଗ ଗେ ବଢ଼ିଆ ସବୁ ପ୍ରକାର ଜିନିଷ ଖାଇବା ପିଇବା ହେଲା ପସ ତା ପରେ ରଥ‌ ଅଣାଟଣି ହୁଏ। ତାପରେ ପଳି ଆସୁ ଆଉ ସନ୍ଧ୍ୟାରେ। ସେଇଟା ବଢିଆ ଲାଗେ। ମାନେ ସାଙ୍ଗସାଥି ସମସ୍ତେ ପଳେଇ ଆସିବେ ନା ହା ରୁଣ୍ଡ ହବ ଏକା ସରି କୋଟେ ଜାଗାରେ। ଆପଣଙ୍କର ହଉଛ
ଆଜ୍ଞା, ଆଜ୍ଞା ସେଇଟା ଆଜ୍ଞା, ଆଜ୍ଞା ଆପଣ ଯ କହିଲେ ଏବେ ବର୍ ତମାନ୍ ଯୋ ସାଙ୍ଗସାଥି ମେ ମେଳ
ହଁ।
ଗାଁରେ ଯୋ ଏଇ ଇ-ଉ ମାନେ ବ୍ର ମଣ
ନାଇଁ ନାଇଁ ଆପଣ ମ ଆପଣଙ୍କର ଶୁଭୁନି ମୋତେ। ଆପଣଙ୍କର ଶୁଭୁନି ଟିକେ ଭଲ୍ ସେ।
ପୂର୍ବ ଦିନ କଥା ମୋର ଯେ ଯେତେବେଳେ ଆମେ ଛୁ ପାଠ ସା ବୋଲି ଏବେ ଶୁଭୁଛି
ହଁ ଏବେ ଶୁଭିଲା ଶୁଭୁ ନଥିଲା ମାନେ ରହି ରହି ଯାଉଥିଲା।
ଆଜ୍ଞା ଆଜ୍ଞା ତ ମୁଁ କହୁଥିଲି ସେ ସାଙ୍ଗ ସାଥିର ସେ ସାଙ୍ଗସାଥିର ମେଳ ଯୋଉ ପୂର୍ବ ନାହିଁ ତ ମାନେ ସେ ଦିନ ଟା ବହୁତ ମାନେ ମନେ ପଡେ ଆଉ ଯୋଉ ମେଳ ମେଳା କଥା
ତ ମଜା ଲାଗେ ସେଇଦିନ ସାଙ୍ଗସାଥି ସମସ୍ତେ ଆସିଥିବେ ସେଇ
କହିଲେ ସେ ମେଳା ପୂର୍ବ ଦିନରେ ଆଜ୍ଞା ଆଜ୍ଞା ବହୁତ ମାନେ ମଜା ଲାଗେ
ହ୍ନୁ ସେଇଆ
ଆଜ୍ଞା ଆଜ୍ଞା ବହୁତ
ଜନ୍ତା ହେଲେ ଦେଖିବାକୁ
ଆଉ ସାଙ୍ଗସାଥି ମେଳ ମାନେ ପୂର୍ବ ଦିନ ଭଳିଆ ଆଉ ବର୍ତ୍ତମାନ ସମୟରେ ତ ସମୟ ପତନ ହେଇ ଯାଇଛି।
ହଁ ସବୁ କିଛି ପରିବର୍ତ୍ତନ ହେଇଯାଇ ସାଙ୍ଗସାଥି ମାନେ ବି ଯିଏ ଦୂର ଦୂରାନ୍ତରରେ ଅଛନ୍ତି ସେମାନେ ବି ଆସି ପାରୁନାହାନ୍ତି ଟିକେ
ହଁ। ତାଙ୍କୁ
ଆପଣଙ୍କର
ଡୋରି ବି ଲାଗିଲେ ମହାପ୍ରଭୁଙ୍କର ଆଶୀର୍ବାଦ ରହୁ ଯିବା ପାଇଁ ଚେଷ୍ଟା କରିବି। ଆ ନହେ ଲେ ମଧ୍ୟ ସମସ୍ତ ଅଞ୍ଚଳରେ ତ ଆଜ୍ଞା ଆଜ୍ଞା ଆଜ୍ଞା। ଆ ପୂର୍ବ ଦିନେ କଣ ଥିଲା କି ନା ସମସ୍ତ ସମସ୍ତେ ମିଳିମିଶିକି ରହୁଥିଲେ ବର୍ତ୍ତମାନ ସମୟରେ ଆଜ୍ଞା